ହ୍ୟାଲୋ।
ହାଲୋ।
ଏଲୋ।
ହଁ, କୁହନ୍ତୁ।
ଆପଣ ରିତାରାଣୀ ପାତ୍ର? କୋଉଠୁ?
କେଉଁଝର
କେଉଁଝର୍? ଆପଣ ଏ ଆପ୍ ରେ କେତେ କେତେ ମାସ ରହିଲେଣି?
ମୁଁ ଅଛି ପାଞ୍ଚ ଦିନ ହେଲା କଥା ହେଇଛି।
ମୁଁ ବି ସେଇ ଚାରି ପାଞ୍ଚ ଦିନି ମୁଁ ଆଗରୁ ଜାଣିନଥିଲି ଆଜ୍ଞା, ଆଜି ସରିଯିବ।
ହଁ ସେଇ ପା ଆଜିିପ ନେଟୱାର୍କ ପାଉନି ଠିକ ସେ ଶୁଭୁନି। ସେଥିଇଁ ହୋଉଚି, ମୁଁ କାଲି ଆଉ ମନ ଦେଲିନି।
ହଁ, ଆଜି ବି ସରିଯାଉଚି ଯେ ଏଟା ଆହୁରି ଦଶଟା ଟାକ୍ସ କମ୍ପ୍ଲିଟ କରିବା ପାଇଁ କହୁଛନ୍ତି।
କଣ ପଚାରିବା କଥା ପଚାରନ୍ତୁ?
ମୁଁ କହିଲି ଆପଣ କଣ କରନ୍ତି?
ଘରେ ଅଛି ଆଉ କଣ କରିବା, ଖାଇଦେଇକି ବୁଲୁଚି।
ଇୟାପରେ କିଛି ରୋଜଗାର ମାନେ କିଛି ସେମତି କିଛି ଆଇଚି ନା ଆସିନି କିଛି।
କଥା ହେଇସାର ପଛରେ ଲଗେଇକି କଥା ହେବେ, ଆଗେ ଯୋଉ ମାନେ ଆପ୍ ବିଷୟରେ ଛାଡିକି ମାନେ ଯାହା ପଚାରିବା କଥା ପଚାରି କଥା ହେ ତାପରେ ପର୍ସନାଲ ଲଗେଇ କଥା ହବା ହେଲା।
ହ। ଆଜ୍ଞା ହଁ ଠିକ ଅଛି ହଁ। ଏବେ ମୁଁ ଗୋଟେ ଅଛି ଗୋଟେ ଜାଗାରେ ଆଉ ସୋଲାର ଏ ଜାଗାଟା ତୋଲା ମୁଁ ଆପ୍ଲାଏ କରୁଛି ତ ବର୍ଷା ତ ଲାଗି ରହୁଚି ଏଇ ବର୍ଷା ପ ପକେଇଲାଣି। ଆପଣ କଥା କହିବାରୁ ହିଁ ବର୍ଷା ପକେଇଲା।
ଯାହା ହୋଉ, ଆଉ ସକାଳେ କଣ ଖାଇଥିଲେ?
ସକାଳୁ ଚାଉମିିନ।
ହଁ, ସମା
ଆପଣ? ଆଜ୍ଞା। ନାଇଁ ମାର୍କେଟ ନାଇଁ ମୁଁ ମାର୍କେଟ ଜିନିଷ ସେତେ ଗ୍ରହଣ କରେନି ମୁଁ ଘରେ ନିଜେ ବନାଏ।
ଓ ହୋ।
ଏଇ ସକାଳ ବର୍ଷା ପାଇଁ ଆଜି ତ ରବିବାର ଅଛି ସହଜେ ଆଉ ସକାଳେ ଆଜି ମୁଁ ପଖାଳ ଖାଇଚି ଘରେ ଅଛି ବୋଲି।
ପଖାଳ ତ ଥଣ୍ଡା ଧରିବ।
ହଁ ଏଇ ତିନି ଚାରି ଦିନ ହେଲା ଟିକେ ଖାଉଚି ପଖାଳ ନ ଖାଏନି।
ଆଉ ମୋତେ ପା ଥଣ୍ଡା ପ୍ରବଳ ଏଇନେ।
ଆଉ ସେଇଥିାଇଁ ପଖାଳ ଭାତ କୁ ଆଳୁ କଲରା ଭଜା ହେଇଥିଲା, ଏଇନା ଆଉ ବର୍ଷା ହଉ ତ କେହି କୁଆଡ଼େ ଯାଇ ପାରୁନାହାନ୍ତି, ବାଇଗଣ ବିଲାତି କଁଇଆ ଆଉ ଚିଙ୍ଗୁଡିି ପକେଇ ତରକାରୀ କରି। ଏ ଖାଇନୁ ବୁଲୁଚ କରେଣ୍ଟ ତ ରହୁନି ଚାର୍ଜ ବି ରହୁନି ଠିକ୍ ସେ। ଆଉ ସେଥିପାଇଁ ହୋଉଚି, ମୁଁ ଦେ ବସିଥିଲି ମୁଁ କହିଲି ଦେଖିବା କଣ କରୁଛନ୍ତି ହିଁ। ମୋର କୋଉଠି ତାରା ଛିଡି ଯାଇଚି ନା ହଁ ହଁ
ହଁ, ହଁ, ଆଉ ସେଠୁ ଘଟଗାଁ କେତେ ବାଟ?
କୋଡ଼ିଏ ତିରିଶି କିଲୋମିଟର ଭିତରେ।
କୋଡ଼ିଏ ତିରିଶ କିଲୋମିଟର ଆପଣ ଗାଁ ଟା ଯୋଉ ସେଇ ପାଖ ଆଖ ଭିତରେ
ହଁ ଭାଇ ଆଖପାଖରେ ଅଛୁ ଆଉ। ମୁଁ ଅଧଘଣ୍ଟେ ପଇଁଚାଳିଶ ମିନିଟ୍ ଓପରେ ଲାଗେ। ହଁ ଯାଇଚି, ତିନି ଚାରି ଥର ତିନି ଚାର ଥର ଯାଇଚି, ମାଆଙ୍କ ଦର୍ଶନ ଏଇ ରିସେଣ୍ଟଲି ବାହାଘର ଏଥର ଯାଇଥିଲି ଯାଇ ବୁଲି ବୁଲା ସେପଟେ ଆସିଚୁ।
ହଁ
ଆଉ ଦିଟା ଯୋଉ ବା ଯାଜପୁର ଗୋଟେ ଅଛି, ଆଉ ଠାକୁରଙ୍କ ପାଖେ ଗୋଟେ ଅଛି ଗଲାବେଳେ ସେଇପଟେ ଯାଉ ଘଟଗା ପଟେ ଠାକୁରଙ୍କ ପଟେ। ଆସିଲା ବେଳକୁ ବାଇପାସ ପଟେ ପଳେଇ ଆସୁ ଯେତେବେଳେ ଜୋଉଆଡେ ଯାଉଁ ସେପଟେ।
ତାପରେ ଠାକୁରଙ୍କ ଡୋରି ଲାଗିଲେ ଜାଣେ ଜଣେ ଯିବ ନହେଲେ ଯାଇପାରିବନି। ମୁଁ ଥରୁଟେ ମାତ୍ର ଯାଇଚି ମୁଁ ମାତ୍ର ଥରୁଟେ ଯାଇଚି।
ହୁଁ ହୁଁ ମୁଁ ଛୋଟବେଳେ ଯାଇଥିଲି ଥରେ। ଖାଲି ବାନ୍ତି କରି କରି ଯାଇଥିଲି ମୋର ଆଉ ମନେ ନାହିଁ ସେ ସ୍ମୃତି ଏବେ ଥରେ କି ପାଞ୍ଚ ଥରେ ହେଇଗଲାଣି ଯାଇ କେତେବେଳେ କେମିତି ବୁଲିକି ଆଉ ଥରେ ଯିବୁ ଯିବୁ ହଉଛୁ ଯାଇପାରୁନୁ କିଛି, ରହିଛୁ ବନ୍ଦ ହେଇକି।
ହଉ ସେ ଆମେ ବି ଯିବ-ଯିବୁ ଯିବାର ଅଛି, ଆମର ତ ସ୍କୁଲ ବସରେ ଆମେ ପିଲାଙ୍କୁ ଧରିକି ଯାଇଥାଉ, ମୁଁ ଗୋଟେ ସ୍କୁଲରେ ବି ଅଛି। ପାର୍ଟ ଟାଇମ୍ ଆଉ।
ହଁ।
ଆପଣଙ୍କର ଆଉ, ଆମ ଘର ଭୁବନ।
କଣ କହିଲ?
ଆଜ୍ଞା?
ଆ ଦଶହରା ଆସିଲାଣି ଭଲ ହବ ତାହେଲେ ଆଉ। ଡାକିବ ନା ଦଶରାକୁ?
ହଁ ନିହାତି। ଆ- ନି କୁଆଡୁ କୁଆଡୁ ଆଉସନ୍ତି ଆଉ। ପୁରୀ, ଆ ଢେଙ୍କାନାଳ, କ-କଟକ। ସବୁଆଡୁ ଆଉଛନ୍ତି ଭୁବନରେ ମାନେ ଆମର ବଳଦଯାତ୍ରା ଦେଖିବା ପାଇଁ।
ହଁ।
ଜାଣିଥିବେ ତ ଭୁବନରେ ବଳଦ ଯାତ୍ରା ପ୍ରସିଦ୍ଧ ବୋଲି।
ହଁ। ହଁ ଶୁଣିଚି, ଶୁଣିଛି ଦେଖିନେଇ ଆଉ।
ଆଁ
ଏବେ ଗଲେ ଟିକେ ଦଶରା ହବ। ଆ-ଆଉ ପାସ୍
ଆଜ୍ଞା ଗଣେଶ ପୂଜା ବି ସେମତି।
ମୁଁ ଗଣେଶ ପୂଜା ସେମତି ଆଉ। ଉମ୍ ବିଭିନ୍ନ ମେଲଣ ପଡେ ଆଉ
ର।
ଆଜ୍ଞା।
ହଁ ଗଣେଶ ପୂଜାରେ ବନ୍ଧୁବାନ୍ଧବ ଡାକୁସନ୍ତି ନା, ଖାଲି
ଗଣେଶ ପୂଜାରେ ଆମର ବନ୍ଧୁଆବାନ୍ଧବ ଅ ସେନ୍ତି ମଝିରେ ମଝିରେ ଆସନ୍ତି, ଇଏ ତାପରେ ଆମର ଗଣେଶ ମେଲଣ ପଡିଲା ବେଳେ ଯେତେବେଳେ ଯୋଉ ଫେଷ୍ଟିଭାଲ ପଡେ ସେଇଥିରେ ସବୁ ଆସନ୍ତି, ତାପରେ ଆମର ଏ-ଏଇ ଗଣେଶ ମେଲଣ ଯୋଉ ପଡୁଛି, ସେଥିରେ ସବୁ ଉମ୍ ଆମର ସେ ପାଲା ମଣ୍ଡପ ପାଖରେ ସବୁ ପଡେ ଆମର ଉମ୍ କଣ ସେଇଟା, ମୀନା ବଜାର ପଡ଼େ। ଏପଟରେ ବି ଇଲେକ୍ଟ୍ରିକ୍ ଅଫିସ୍ ପାଖରେ ବି ସେମତି ଆମର ମୀନା ବଜାର ପଡ଼େ। ଆଉ ସବୁ ଗୀତ, ନାଚ ଆମର ମେଲଣ ଟାଇପର ଯେମତି ଅନୁଆଲ୍ ଡେରେ ଯୋଉ ଡ୍ୟାନ୍ସ ପ୍ରୋଗ୍ରାମ ରୁହେ
ଏମେ ଲେ ଏ ମନ୍ତ୍ରୀ ଆସିକି ପ୍ରଥମେ ଉଦ୍ଘାଟନ କରନ୍ତି। ଉଦ୍ଘାଟନ ହେଇସାରିଲା ପରେ ଡ୍ୟାନ୍ସ ଆଉ ଏହା ସବୁ ମାନେ ପିଲାଙ୍କୁ ପ୍ରାଇଜ ଫ୍ରାଇଜ୍ ଦିଆଯାଏ, ଏମିତି ଆଉ।
ଆଜ୍ଞା?
ହଁ କୁହନ୍ତୁ କଟିଗଲା ନା କଣ ନେଟୱାର୍କ ତ ସେଇଥିପାଇଁ।
ନାଇଁ ନେଟୱାର୍କ ତ ଅପଡାଉନ ରହୁଛି।
ହୁଁ ଏ ବର୍ଷା।
ଆପଣଙ୍କ ଘରେ ଆଉ କିଏ କିଏ ଅଛନ୍ତି?
ଆମ ଘରେ ସମସ୍ତେ ମାନେ ବାପା ବୋଉ ଝିଅ ମୁଁ ପୁଅ ଝିଅ। ଆଉ ହାଁ ଆମଘରେ ସବୁ ମନେ ଅଛନ୍ତି।
ଓହୋ ମାନେ।
ଉଁ।
ଛୋଟ ଫ୍ୟାମିଲି ଆଉ।
ହଁ।
ଆଉ ଭଲ।
ଛୋଟ ଫ୍ୟାମିଲି ହେଲେ ବି ଆଜିକାଲି ତ ସମସ୍ୟା ସେତିକି ନା। ପାଠପଢା କେମିତି କଣ ଚାଲିଛି?
ମୁଁ ପାଠ ପଢୁନି ମୋର ଗ୍ରାଜୁଏସନ ସରିକି ମୁଁ ଗୋଟେ ସ୍କୁଲ୍ରେ କମ୍ପ୍ୟୁଟର୍ ପିଲାଙ୍କୁ ଶିଖାଇବା ସହିତ ମୋ ପର୍ସନାଲ କମ୍ପ୍ୟୁଟର କାମ କରେ ଆଉ। ତାପରେ ଆଉ ପାଟ ଟାଇମ୍ ଏଇ ସୋଲାର। ସିଷ୍ଟମ ସୋଲାର ଲଗାଏ ଆଉ। ସୋଲାର ଲଗାଏ ବୋଲି ଲୋକଙ୍କ ଆପ୍ଲାଏ କରେ। ଲୋକଙ୍କ ଆପ୍ଲାଇ କରିସାରିଲା ପରେ ଆମର ଭେଣ୍ଡର ପିଲାଙ୍କୁ ପଠେଇକି ଲଗାନ୍ତି ଆଉ।
ଯା ହେଲେ ଗୋଟେ କରିବା କଥା ଆଉ ଖାଲି ବସିବା ଅପେକ୍ଷା କାମ ଗୋଟେ କରୁଛନ୍ତି ଏପଟେ ଆଉ।
ହଁ ନିହାତି ଏବେକା ଦୁନିଆ ତ ସେଇଆ ଆଉ। ବର୍ତ୍ତମାନ ଏ ଯୋଉ ଚଳିବାକୁ ହେଲେ ମାସରେ ମିନୀମମ ତିରିଶ ହଜାର ଦରକାର।
କାର୍ତ୍ତିକେଶ୍ୱର ପୂଜା।
ହଁ କାର୍ତ୍ତିକେଶ୍ୱର ପୂଜା ବି ବଢ଼ିଆ ହୁଏ ହଁ ନିହାତି ବହୁତ୍ ବଢ଼ିଆ ହୁଏ। ବହୁତ ବଢିଆ ହୁଏ।
ଅପ୍ ଡାଉନ୍ ଅପ୍ ଡାଉନ୍ ହଉଚି ବେଶି। ବର୍ଷା ପକେଇଲାଣି ଜୋରେ ସେଥିପାଇଁ କ ଇଏଟା ଅପ୍ ଡାଉନ୍ ଅପ୍ ଡାଉନ୍ ହଉଚି ଆଜ୍ଞା। ହା ଲୋ।
ହଁ।
ହଁ ମୁଁ କହିଲି କରେଣ୍ଟ ଅ ଏ ଯୋ ଅପ୍ ଆମର ଏ ବର୍ଷା ପକେଇଲାନି ଅପ୍ ଡାଉନ୍ ଅପ୍ ଡାଉନ୍ ବେଶୀ ହଉଚି ମାନେ କଟି କଟି ଯାଉଚି। ହୁଁ ହୁଁ ଆଜି ଉ-ଆଇଟମ୍ କଣ ହଉଚି? ମାନେ
ଆଜି- ଆଜି ବର୍ଷା ପାଗ ହଉଚି। ବର୍ଷା ପାଗ କଥା ପଚାରୁଛନ୍ତି ତ ସେ ବର୍ଷା ପାଗକୁ ଆଜି ଗାଁ ରେ ଚିକେନ ମରା ହଉଛି ଚିକେନ ସହିତ ରୁ ତେଣୁ ତା ସହିତ ମାନେ ଚଣା ଚଣି ଯାହେଲେ
ଚିକେନ୍ ସହିତ ରୁଟି?
ଖାଇବା ହଁ ଚିକେନ ସହିତ ଚିକେନ। ଚିକେନ କସା ସହିତ ମଧ୍ୟାନ ଟା ମଧାହ୍ନ ଟା ହେଇଛି ଖାଲି ମଣ୍ଡା ଏ ବନେଇ ଦେଉଛୁ।
ଅଣ୍ଡା ତରକାରି।
ଚିଙ୍ଗୁଡି ଶୁଖୁଆ ହଁ ଅଣ୍ଡା ଭଜା ଚିଙ୍ଗୁଡି ଶୁଖୁଆ ଆଉ କଣ?
କା ଏଇଟା ବା ଆମର ହେଲା ଇଏ ମାସ ଶ୍ରାବଣ ମାସ ହେଲାଣି।
ଆମର ଏପଟେ ସଂକ୍ରାନ୍ତି ଗଲେ ଧରୁଚନ୍ତି।
ସଂକ୍ରାନ୍ତି ଗଲେ ଧରୁଛନ୍ତି।
ହଁ ଆଜ୍ଞା କେଉଁଝର ଟା ଏପଟେ ସଂକ୍ରାନ୍ତି
ଦେବସ୍ନାନ ପୂର୍ଣ୍ଣିମା ଗଲାଣି ତ ସେଥିପାଇଁ।
ନା ପୂର୍ଣ୍ଣିମା ଗଲାଣି ସେ ଯୋଉ ଆମର ଏପଟେ ସଂକ୍ରାନ୍ତି ପରେ ଧରୁଛନ୍ତି ମାସ। ଆଉ ସେପଟ ଆମର ଡୁବୁରୀ ସେପଟ ଡେଇଁଲେ ପୂର୍ଣିମାକୁ ପୂର୍ଣ୍ଣିମା ମାସେ। ଏପଟେ ସଂକ୍ରାନ୍ତି ସଂକ୍ରାନ୍ତି ମାସେ ଧରୁଛନ୍ତି।
ଏଇତ ଆମର କହନ୍ତି ଯୋଉ ବିରଜା ପାଞ୍ଜି କି
ହଁ ସେପଟ ଆମର ଜଗ ଯାଜପୁରଟା ଜଗନ୍ନାଥ ପାଞ୍ଜି ଏପଟ ଟା ବିରଜା ନା କଣ। କୋଉଟା କଣ ମୁଁ ଠିକ ସେ ଜାଣିନି କିନ୍ତୁ ଏପଟ ଟା।
ଯାଜପୁରଟା ହଉଛି ବିରଜା ପାାଞ୍ଜି ଡେ ଆ ଡୁବରି। ଏପଟୁକୁ ହଉଛି ଏ ଆ ଜଗନ୍ନାଥ ପାଞ୍ଜି। ଜଗନ୍ନାଥ ପାଞ୍ଜିରେ ହଉଛି ପୂର୍ଣ୍ଣମା କୁ ପୂର୍ଣ୍ଣିମା।
ସେଟା ସେପଟା ହଉଛି ପୁନେଇଁ ହଁ
ଯା ହେଲେ ବି ମୁ ଗା ନେ ଶ୍ରାବଣ ମାସରେ। ଯେହେତୁ ସୋମବାର ଟା ରହୁଛି ଆମର ଶିବଙ୍ଗ ବାର। ସେଥିପାଇଁ ପି-ପିଆଜ ରସୁଣ ଆମିଷ ଏରା ଖାଆନ୍ତିନି। ତାପରେ ଆମର ତ ପୁରା ଯୋଉ ପିଲା ବେଳୁଠୁ ଆମର ବିନା ପିଆଜ ରସୁଣ ବାଲା ଆଉ। ବିନା ପିଆଜ ରସୁଣ ସାଧା ପୁରା ମାଂସ -ମାଂସ ଏଗୁାର କିଛି ନାହିଁ।
ଆଉ ଟିକେ ରହୁଛି ଟିକେ ଲଗେଇବି।